ହଲୋ।
ହଁ ମୁଁ କତେ ଶୁଭୁଛି।
ହଁ ଶୁଭଲା।
ହଉ। ମଲୋ ଏ ଯୋଉ ଡ୍ରେସ ଗୁଡା ଅଢେଶେ ଟଙ୍କା। ଯଉେ ଆଉ ଜଣେ ତାଙ୍କୁ କେମତି କହମି ନା ସବୁ ଯାକ। ସେ ଯ ନେଲେ ସାଙ୍ଗେ ସାଙ୍ଗେ ପଇସା ଦେଇଦେଲେ ହେଲା, ତାଙ୍କ କକୁ କଣ କହିବି ତାଙ୍କୁ କିଛି କହିବିନି କହୁଛି ମତେଲ।
ଡ୍ରେସକୁଡ଼ା ଆଡ଼େସ ଟଙ୍କା।
ହଁ ବା ମୁଁ ଆଣିଥିଲି। ତୁ କଣ ଆ କଣ ଜାଣିଥିଲି। ସେ ସବୁ ପଇସା ଏଇନା କହୁଛନ୍ତି ଅଢେଇଶହ ଟଙ୍କା ହେଲା। ମୁଁ ସେଆ ଭାବୁଛି ମୁଁ ନିଜ ଅଢେଇଶହ ଟଙ୍କା ଦେଇକି ଆଣିଛି ଏ ଦୁଇଶହ ଟଙ୍କା ଲେଖିଲା ମତେ ଦେଇଦେଲେ କେମିତି ହେଲା। ସେ ବି ଭଲସେ ବୁଝ କି କହିଲେ ସେ ଅଢେଇ କ ହ
ହୁଁ।
ଓ ଏଇନ ଜଣଙ୍କୁ ଆ ପୂରୁବ ଜଣଙ୍କ ସହ କଥା ହଉଥିଲି। ହେଲା ଆଧ୍ୟାତ୍ମିକ ବିଷୟରେ ସିଏ ବି ମାନେ ସେ ଇଏରେ
ଓହୋ କିଏ ମାନେ କଣ ସେଇଠି ମ ତାଙ୍କ ଗାଁ ରେ
ଯଝିଅଟି ହେଲା ତାଙ୍କର ମାନେ ଛୋଟ ପିଲା ଘରୁ ଆଗରୁ କା୍ନାକୁ ପୂଜା କରୁଛନ୍ତି ସେ ଅଲରେଡି ବୃନ୍ଦାବନ ଯକ ଆସିଲେଣି ସେନ୍ତୁ ଛୋଟ ହେଇଥିଲେ ଛଅ ସାତ ବର୍ଟ ହେଇଥିଲେ।
ଓହୋ କି ତୁ ଜାଣିଛୁ ନା ଆମ ଏକରି ଯୋଉ ଇନ୍ଦ୍ରପୁରରେ ଯାଇହେଲା। ରାଜେନ୍ଦ୍ରପୁର ବାଲିପାଟା ବହୁତ ଗୁ ଅଛନ୍ତି ମୁଁ ଜାଣିନି କ ଜଣିଚନା। ଗୋଟେ ଝିଅଟି ବି ଅଛି ଜଣେ ମାନେ
ନା ନା ମୁଁ ଏଇ ସର୍କଲ ରେ ଦି ଜଣଙ୍କ ସାଙ୍ଗରେ କଥା ହେଲେଣି। ହେଲା ସେ ସମସ୍ତେ ଆଧ୍ୟାତ୍ମିକ ଇଏରେ ଅଛନ୍ତି ଦିଇ ଜଣଙ୍କ। ରେ ପୁରା ବି ଜପ ବି କରୁଚନ୍ତି ନାଇ ଭଗ ବି ପଢୁଛନ୍ତି।
ହଁ ସେ କଥା ହଉଛନ୍ତି ଜଣ ଏଇ ପାର୍ସଲ ବାଲା ଜଣେ ଆସି ଥିଲା ହେଲା ସେଏଟା ହଉଛି ଆମ ପୁଅ ସାଙ୍ଗ ଜଣେ ହେବ।
ହେ
କ ଯ ଅଛି ସାଙ୍ଗ ସିଏ ଯୋଉ ଏଠି ଯାଇଁକି କି ଅଛି ମାନେ ବାସ ଫାସ ଦବା ଯୋଉ। କରୁଛି ହେଲା। ସେଇିଆକୁ ଉଁ ମାନେ ଆଇଥିଲା ମତେ ଦବା ପାଇଁ ମୁଁ ଆଉ ମାନେ ଅନ୍ଧାର ହେଇଗଲାଣି ନା ରାତି ହେଇଗଲାଣି ନା ସେ ରାତି ପରେ ଆସିଲା ଆ ମତେ ଫୋନ କରିଥିଲା ସନ୍ଧ୍ୟାବେଳେ। ମାନେ ଉଁ ଚାରିଟା ବେଳେ। ଫୋନ୍ କରିଥିଲା ପାଞ୍ଚଟା ବେଳେ ଫୋନ କରିଥିଲା ମୁଁ ତାକୁ କହିଲି କି ହଉଛି ମ୍ ଆ ତମେ ଆସିଲେ ମତେ ଫୋନ କରିବ ସେ କହିଲେ ହଉ ଠିକ ଅଛି କହିଲା। ତାପରେ ଯେମିତି ମାନେ ହେଇଛି ସନ୍ଧ୍ୟା ହେଲା ସାତଟା ସାଢେ ସାତଟା ହେଲା ଆଇଲା ହେଲା। ଯଷ୍ଟ ମତେ ପାର୍ସଲ ଟା ହଁ ଠିକ୍ ଅଛି ଆଉ। ତ ତାର କଳା କଲ୍ ଆସିଲା ସେ କଥା ହେଲା କହିଲା ହଁ। ସବୁ ଜିନ୍ଦି କଥା ହେଲା ମୁଁ କହିଲି ଦେଖିଲ ତା ବେକରେ ଗହଣା ପକେଇଛି ତା ନାଁ ମାନେ ପଛରେ ଯୋଉ ନଙ୍ଗୁର ଛଡାନ୍ତି ନା ଯ ତା ପରେ ମତେ ପଚାରିଲେ ମୁଁ କହିଲି ଆପଣଙ୍କର କୋଉଠି କି ସ୍ ସିଏ ସବୁ କଥା ମତେ କହିଲେ। ସିଏ ଅଛି
ହଁ ମୁଁ ବି ମୁଁ ବି ତ ହଉଥିଲି ମୁଁ ପଚାରିଲିି ମନ୍ଦି ମନ୍ଦିର ଯାଉଛ ମନ୍ଦିର ନା ସେ କହିଲେ ଘୁମନେ ଯାଉ। ସେ କହିଲେ କରୋନା ପୂର୍ବରୁ ଯାଉଥିଲି ଠିକ ଅଛି। ଆଉ ଆପରେ ଯାଇ ଯାଇନି ଯିବି ମାନେ ଆସିଲେ ବି ଦେଖାହବ ଇଏ ସିଏ ମାନେ। ବଢିଆ ମନେ କଥା ହେଲେ ହିଁ ଜଣାପୁଡୁଛି। କିଏ କୋଉ ଇଏରେ।
ହଁ।
ଖାଇ ସାଲୁଣୁ।
ହଁ ଖାଇ ସାରିଲଣି ବା ଏବେ ଖାଇକି ଆଇଲି।
କଣ ଖାଇଲୁ ରୁଟି ନା ଭାତ? ହ ଖାଇବା ଟିକେ ଅଧିକ କର।
କଁ କରିବା। ହଁ ଏଇଗୁଟା ଆ- ଆ। ଇଏ ନା ତ୍-ତୁ ବିଶ୍ଵାସ କରିବୁନି ମାନେ ଏଗୁଟା ବେସି ଯେତେବେଳେ ଭକ୍ତିଟା ଅଧିକ ରହିଗଲା ମୋର ରହିଗଲା। ମାନେ ବେଶି ଖାଲି ତାଙ୍କୁ ଡାକିଲି ବେଶି ଡାକିଲି ମାନେ ଉଠିଲେ ବସିଲେ ଖାଇଲେ ପିଇଲେ ନାଚିଲେ ଛିଙ୍କିଲେ ସବୁଥିରେ। ହେଲା। ହେଲା ଯ ବିଶ। ଗୋଟେ ଗୋଟେ ମୋଟିଭେସନ ମାନେ ପ୍ରେ
ଆକ୍ଚୁଆଲି ତାଙ୍କର ହିଁ ଶୁଣି ମୋ ମତରେ ହେଲା। ହାର ଶୁଣିବା ଦରକାର ନାଇଁ
ହଁ।
ଶୁଣ ଭଲ।
ମୁଁ ମୁଁ ତ ସବୁବେଳେ କେବଳ ମୁଁ ଦେଖିବି ଯୋଉ ସର୍ଟ ଭିଡିଓ କେବଳ ତାଙ୍କ ଛଡା ଆମର
ବଢିଆ ବଢିଆ କଥା କହୁଛନ୍ତି ଆମର ଝିଅ ଆରେ ବାବା ରେ। ଖାଇଦବ ସେ ମୁଣ୍ଡ ଖରାପ କରିଦବ। ତାନି ଅଭ୍ୟାସ ଯିବନି ତାର।
ହୁଁ ସେଇଆକୁୁ ଆମ। ମାନେ ଗୋଟେ ଭିଡିଓ ଦେଖିଥିଲି ହେଲେ ଖାଲି ଖାଇ ପିଇ ହଁ ଏ କଣ ସେଇ ଖାଇବି ମାନେ ମତେ ଖାଦ୍ୟଟା ମତେ ଏତେ ଘୃଣା ଲାଗିଲା ଖାଲି କଣ ଖାଇକି ପିଇକି ବସିବି, ଖାଲି ଖାଇ ଖାଇମି ଇଏ କରିବି ମଣିଷ ଜୀବନ ହିଁ ଏମତି, ଖାଇବା
ଖାଦ୍ୟ ତୋର ଖାଇବାଟା ଖାଇବା ମଠ ବି କଁ କରୁଛି ମୁଁ ଯା ଆଜି ରଖେଇ ଦେଲି। ହେଲା। ଖାଇବାଟା କଁ ପାଇଁ ନା ନିଜ ସ୍ୱାସ୍ଥ୍ୟ ପାଇଁ ତ ଖାଇବା ଦରକାର ନା ନାଇଁ ଆମେ ସେମିତି ନୁହେଁ ଯେ, ଗୋଟେ ଖୁସି ପାଇଁ କି ଗୋଟେ ମଜାମସ୍ତି ପାଇଁ ଖାଇବା। ହେଲା, ତ ସେ ତୋର ଖାଇବା ଯେମିତି ତୁ ଖାଇଯଉ ନା ଆଉ ସେଇଥିପାଇଁ ଦୁର୍ବଳ ହେଇଯାଉଛୁ।
ହୁଁ। କଣ ଗୋଟେ ମୁଁ ମୋ ପେଟ ଭୁଲ ହେଲା ମାନେ ମୁଁ ତାପରେ ଆଉ ଖାଇପାରିବିନି।
ମ୍ୟାମ୍ କହୁଥିଲେ ଫୋନ୍ କରିବେ ବୋଲି, ମେ-ମେସେଜ କରିଦେଲେ କହିଲେ ଫା ଫ୍ରି ଅଛ ନା? ମୁଁ କହିଲି ହଁ ଫାଙ୍କା ଅଛି। ମ୍ୟାମ୍ ଆଉ ଫୋନ୍ ଗଲେନି
ମ୍ୟାମ କଣ କଲ କରୁଛନ୍ତି କାଇୟାରେ। ଓ! ମତେ ଟିକେ ହେଲେ କଲ କରନ୍ତି।
ମୁଁ ତା ମୁଁ କେବେ ତାଙ୍କୁ କରେନି କାରଣ ସେ ଫାଙ୍କା ଥିବେ ନଥିବେ। ହେଲା କିନ୍ତୁ ସେ ଆଜି ମତେ ମେସେଜ କରିଥିଲେ ମୁଁ ହଁ ମୁଁ କହିଲି ତଥାପି ସେ କଲେଣି।
ନା।
ଆଚ୍ଛା।
ଠିକ ଅଛି ଚଳିବ। ଯେତେବେଳେ ଫୁଣି କରିବ କଥା ହେଇଯିବା। ତରବା
ହଁ।
କିନ୍ତୁ ବଢିଆ ଏଇଟା ଗୋଟେ ଭଲ ଜିନିଷ।
ହଁ! ନାଇଁ ଠିକ ଅଛି। ଭଲ ଇ ସେମାନେ କଣ କହନି ଆଗରୁ ଏେ ସେତିିକେ ଧ୍ୟାନ ଦଉନଥିଲେ ଠିକ୍ ଅଛି। ଯେବେଠୁ ଆସିଲାଣି ମାନେ ହେଲାଣି ମାନେ ରଖେଇ ବସେଇ ନାହାନ୍ତି ନା ମତେ ବିରକ୍ତି ଲାଗିଲାଣି ଜାଣିଛୁ ନା।
ନିହାତି।
ଆଜି ଆ ଆହୁରି ଆହୁରି ଜଣେ ଦି ଜଣ ହେଲା ଜଣେ ଦି ଜଣ ତିନି ଜଣ ଚାରି ଜଣ ଚାରି ଜଣଙ୍କୁ ସାଙ୍ଗରେ ଆହୁରି କଥା ହେବି ବୋଲି ଗୋଟେ ସପ୍ତାହ ହେଇଗଲାଣି ଜାଣିଛୁ।
ଅହ ଦେଖୁ ନାଉ ଦିନରେ ଯେତେ ହେଇଯିବ ରାତିରେ ସବୁବେଳେ ହେଇ ରିବ ଅଛି
ଏଇ ବାବାରେ ସ୍କେଲ ଟା ଦେଇଦିଅ। ଦିଦି ବାଡେଇବରେ କଣ କହିଲ
ଯଉ ଇୟା ସହିତ।
ହଁ ତତେ କାଟିକି ତାସହିତ ତାକୁୁଆ ଲଗେଇଲି। ତାକୁ ଲଗେଇ ଶୁଣ ଯେ ତାକୁ ଲଗେଇଛିି ଫାଇଦା ହେଲାଣି ମୋର କଲ ରେ ଗପିଲା ବରଙ୍ଗ ଅଧଘଣ୍ଟେ ମତେ ଏ କଲରେ ହେଲେ ଅଧଘଣ୍ଟେ ଗପିଥିଲେ ଲାଭ ହେଇ
ହୋ କଲୁ ସାଧାରଣ କଲ ରୁ କଥା ହଉଥିଲୁ।
ଆଁ।
ସାଧାରଣ କଲରେ କଥା ହଉଥିଲୁ।
ହଁ ବା ସାଧାରଣ କଣ କଲ। ରେ ଗପି ଗପି ଗପି ଗି ଅଧ ଘଣ୍ଟା ଗପି ଲିଣି। ଚବିଶ ମିନିଟ୍ ଆ ସେଇଟା ମୋର ଦିଟା। କଲ୍ ପଳେଇଥାେ ତାକୁ କୁହ କହୁଛି ଏଇଠିକି ଆସି କଥା ହେବା। ସେ କହିଲା ନା ମୁଁ ବାହାରେ ଅଛ। କେମିତି ଆଜି ଭାଙ୍କା ହବନ ତାପରେ ସେଇ କଥାକୁ ସେ। ସେ କହିଲାଁ ମୁଁ। ମୁ କହିଲି କଲ ବ୍ୟକ୍ କର। ଛବିଶ। ନଅଟା ବ କଲ କାତିି। ନା ସେ କୁଆଡେ ଯାଇଥିଲା ପହିଲା ମୁ ଘରକୁ ପାଇି। ସେ କହିଲା କଣ ମିଟିଙ୍ଗ ରେ ଯାଇଥିଲା।
ମୁଁ ଯେତି ନମ୍ବର ଦେବି କଥା ହେବୁ। ପିଲା। ପିଲାଙ୍କ ନମ୍ବର ଦେବି ଆମ ସେଇ ପାଠପଢା ପିଲାଙ୍କ ନମ୍ବର।
ହଁ ମେସେଜେ କରିଦବୁକଥା ହେଇଯିବ।
ତିନି ଜଣ ତିନି ଜଣଙ୍କ ନମ୍ବର ଦେବି କଥା ହେଇଯିବ।
ଓକେ ଦିନ ସାରା ସେଗୁଡା ଫାଙ୍କା କେତେବେଳେ ସେ।
ସେ ଫାଙ୍କା ଆଉ ରହୁଛନ୍ତି ଯଇରାଇ ଜଣେ ଦି ଜଣ ନା ଦି ଜଣ ଅନଲିମିଟେଡ ମାନେ ପୁରା ଫାଙ୍କା ରହୁଛନ୍ତି। ଦିନ ମାନ ହେଲା ହଁ ଆଉ ଜଣେ ସେଇ ସେବୁ ସେଇ ସେଇ ସେଇ ଅନଞ୍ଚଳର। ସବୁ ଭଲ ପିଲା ସବୁ ଭଲ ପିଲା। ଆଉ ଜଣେ ଆମଠୁ ବଡ ହେବେ ହେ ସେଟା ମୁଁ ଜାନି ଆଉ ଦି ଜଣ ଯିଏ ରହିଲେ ସେ ଆମଠୁ ସାନ ହେବେ
ବିଜ ମାତ ମତେ ମେସେଜ କରିଦେବୁ। ତାଙ୍କୁ ବି କହିଦେଇଥିବୁ ସେ ପୁଣି କ କଥା ନାଁ
ଆଜି କଣ୍ଟିନ୍ୟଛି ମୁଁ କେତେ ଘଣ୍ଟାରେ ଦି ଘଣ୍ଟା ହେଇଯିବ କଥା ହେଲିଣି ଏତେ ବିରକ୍ତ ଲାଗୁଛି।
ଓହୋ ଆରେ ଗୋପୀ ବି ତ ଗୋଟେ ମଣିଷ କଣ ଗପି।
ବାସ ହଁ ସେଇଟା ପୁଣି ପୁଣି ତୁ ଇଂରାଜୀ ସତ୍ୟ ବ୍ୟବହାର କରିପାରିବୁନୁ କି କିଛି କହିପାରିବୁନୁ ତାର ପୁଣି ଓଡିଆର ଓଡିଆ ର ଅର୍ଥ ଭାବ ପିଲା ବେଳକୁ ପୁଣି ମୁଣ୍ଡ ଖରାପ ହେଇଛି କଣ ହେଇଥିବ
ସେଇ କଥା ତ ପାଟିରେ ପଶି ଯାଉଛି କହିଦେଉଛି କଣ କହିବି
ପାଟିରେ ପଶିବ ବୋଲି କଣ କହନି ଆମ ଆମ କଥା ଯୋଉ ମାନ ଶୁଣୁ ନାହାନ୍ତିନା ସେଇ ହିସାବରେ ସେ ପଇସା ଦେଇ
ସିଏ ମାନେ କାଟି କଟିକି ନେବେ ତାଙ୍କର କୋଉ ଜିନିଷ ଟା ଦରକାର କୋଉ ଜିନିଷ ଟା ଦରକାର ନା ସେମିତି ସେ କାଟି ତମର କାହିଁକି କଟୁଛି ଏଇଥିପାଇଁ ତ କଟୁଛିି ନା ଏତେ ପଇସା ତମର ଇଏ ହେଇଛି ମାନେ ଯାହା ବଲେ ତମେ ଗ ମାନେ ନାଁ ତିରିଶ ଟା କଲ ଖର୍ଚ୍ଚ ମାନେ ତମକୁ ସେଇ ହିସାବରେ
ତିରିଟା ରୁ ପୁଣି କେତେଟା ଶୂନ୍ୟ ହେଇଛି ମୁଁ ତତେ କଣ କହିବି ଆଉ ନେଟୱର୍କ ଫୁଣି ମାନେ ପୁଣି ସେଟା ପୁଣି ଭଲ ରହୁନି ଯେତେବେଳେ ବର୍ଷା ହେଇଯାଉଛି କହୁଛି ସେଟା ପୁଣି ଖରାପ ରହୁଛି ନା ନାଇଁ
ହଁ ସେଇଟା ବି ଗୋଟେ କଥା ନେଟୱାର୍କ କେତେବେଳେ ପାଉନି ପ୍ରୋବଲେ ହଉଚି ଠିକ ଅଉଛି ସେ। ହହୁନ ଆ। କଥା ହୁଁ କଥା ହେବା କିନ୍ତୁ କଥା ଯେତେ ମାନେ ଭଲ ଟପ ପିକନିକ ଇଏ ହଉ ତୋର ଭଲ ଗୋଠି କିଛି ଇା ଇା ପାଇଁ ହଉ କଥା ହବୁ ତ ଭଲ ଆଉ ସେମିତି ଆମକୁ କଥା ହବାର ଅଛି କି ମାନେ ଜିନିଷ ଟା କି ଏମିତି ଭଲ ହବ। କେମିତି ଭଲ ହବ ଆଉ କୋଉଟା
ହଁ ବାବା ଫୋନ୍ କରି ମୁଁ ପ୍ରତି ସାଙ୍ଗରେ କଥା ହଉଛି ମାନେ ମୋର କଥା ହଉଛି।
ମାନେ ସମସ୍ତେ ପଳେଇଛ।
ହଁ ସମସ୍ତେ ଆସିବ ଆଉ ଏ ମେହେନ୍ଦୀ ପାଇଁ ଫଟୋ ଫଟ ସମେ ତମେ ମେହେନ୍ଦି ଲଗଉଛ ମୋର ଏଠି ବସି ସମସ୍ତେ କହୁଛନ୍ତି ଝିଅଟା। କରୁଛିୁ କଣ?
ହୋ ମାନେ ସମସ୍ତେ ତମର ପଳେଇଛ ମାନେ ତ ଭାଇ ଭଉଣୀ ପୁଣି ମା ସମସ୍ତେ ଆଉ?
ହୁଁ ଆଉ ଆମ ଘରେ କିଏ ରହିଲେ କି? କି।
ତାଲା ପକେଇ ଦେଇଛ?
ତାଲା।
ତାଲା ପକେଇଦେଇଚ।
ହେଁ।
ମର କେତେ ଦିନ ରହିବ?
ତିନି ଜଣ ମାଆ ରହିବି ଭାବୁଛି ତିନି ଜଣ ଆକ ପଳେଇିବୁ ସଂଵାର ଦିନ ସେମାନେ ଟୋଟାଲି ରାଜି ନ ଥିବେ ସ୍କୁଲ ଟିଉସନ ବନ୍ଦ ହେଇଯାଉଛି ନା। ହେଲା ଏ ତା ଟାଙ୍କରି ପାଇଁ ଆଜି ଆସିଥିଲୁ ଓଲଟା କହିଲେ କାଲି ଯିବା ଆରେ ଏଠି ଆମର ଆଁ।
ବାହାଘର କେବେ?
କାଲି ସେ ଡ୍ରସ ଟା ଫେରେଇବନି ଆଉ ଗୋଟେ ତାଙ୍କର ଫେରେଇବେ ତାଙ୍କୁ ଦେଇଦେବି ଗ୍ୟାସ ହାଲୋ ନାଇଁ ଏତେ
ବାହାଘର ଟା କେବେ ଅଛି?
ବାହାଘର କାଲି? ସେଇ ଝିଅ ଟି?
ତମେ କାଲି ରହିକି ତାହେଲେ ପର୍ଦିନ ତମେ ପଳେଇଆସିବ ନାଇଁ କି?
ହଉ ପହଁରିଲୁ କେମିତି ପହଁରଦ ମାନେ କଣ ଯିବେନି ସ୍କୁଲ ଯିବେ ନା ହେଲା ଭାବିଛି। ଯଦି ଅନଲାଇନ ଅନଲାଇନ୍ କ୍ଲାସ ଯଦି ରଖିଦିଅନ୍ତେ? ମୁଁ ଯାଆନ୍ତିନି ଆଉ ସେ ତ ଅନଲାଇ କ୍ଲାସଉରା ର କି ମୁଁ ବନ୍ଦ ତ କରିବିନି ଦି ମାସ ର କୌଣସି ଦିନ ବନ୍ଦ କରନି କାହିଁକି ଏବେ ସରିଲା ପର୍ଯ୍ୟନ୍ତ କାହିଁକି ମୁଁ ଆଟେଣ୍ଡାଣ୍ଟ କମ କରିବି।
ହଁ ହଁ ଠିକ୍ ଅଛି।
ତୁ ଯଦି ସୁବିଧା ହୁଏ ପଳେଇବୁ ନହଲେ ଏମାନେ କୋହୁଛନ୍ତି ଘରକୁ ପଳେଇବେ ଆଉ ମା ବି ପ-ନଯିବେ ପଛେ ନାଇଁ ମୁଁ ଆମେ ପଳେଇବୁ ଆଉ କଣ।
ହୁଁ ଏହା ନ ଗଲେ ହବନା ଆଉ।
ହଁ ପା। ଉଁ ଗହ ସାରଙ୍କର ସେଇ କ୍ଲାସରା ହେଇନି ସାର୍
ଉଁ ତମର ତମର ସ-ମାନେ ସରିଗଲାଣି ନା? ତମ ଇଏଟା।
ମା ଡାକୁଚନ୍ତି ହେ ଆସୁନ।
ହୁଁ।
କଣ ହୋଇଚି କି ତୋର? ଆ ହାହା ହାଲୋ।
ମୁଁ କହିଲି ଏଇ ଯୋଉ ତମ କୋର୍ସଟା ସରିଯାଇଚି।
କୋର୍ସ ପାଇଁକା ଆଉ ଦିଟା ସପ୍ତାହ ଅଛି ପା।
ହଁ ହଁ ଦିଟା ସପ୍ ତାପରେ ସରିଯିବ।
ହୁଁ ଦିଟା ସପ୍ତାହ ମାନେ ତାରି ଭିତରେ ସରିଯିବ।
ଉଁ ହୁଁ।
ଏଇଟା ସପ୍ତାହ ଆସିବ କୋହୁଥିଲେ କାଇଁ ଜଣାପଇଲାନି।